ସେ କଟିଯିବ ବେ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହେଲା।
କଣ ତମେ ମାନେ ସାଇଲେଣ୍ଟ କଣ ହେଇଥିଲ?
ପରା ସାଙ୍ଗଟା କଲ୍ କରିଥିଲା। ତା ଟି ତା ସହିତ କଥା ହଉଥିଲି ଆଉ।
ଆଉ ତମ ଦେହ ପା ସବୁ ଭଲ?
ଦିହପା ଭଲ ଆଉ।
ଖିଆପିଆ ସରିଲାଣି ସବୁ
ଖିଆ ପିଆ ସବୁ ସରିଯାଇଛି, ବର୍ତ୍ତମାନ ଲାଗିଛୁ କାମରେ ଲାଗିଛୁ ଆଉ।
କଣ କାମ?
କାମ କଲେ ପଇସା ମିଳିବ।
ଆଉ କଣ ଗୋଟେ ଭଲ କଥା କୁହ?
ଆଉ ପିଲାଦିନ ସ୍ମୃତି ଗୋଟେ କହ
ଏଇ ତମ ପାହାଡ ଯୋଁ ଏରୋପ୍ଲେନ ଟା ବାଢେଇକି ଭଙ୍ଗିଯାଇଥିଲା
ହଁ ବା ବାଡେଇକି ପୁରା ଚୁନ ଚୁନା ହେଇଯାଇଥିଲା
ମାନେ କଣ କିନ୍ତିଟା ହେଇଥିଲା ଯେ?
ତା ପା ଆମେ ସ୍କୁଲରେ ଥିଲୁ, ଏରୋପ୍ଲେନ ଆସିଲା ଦୁୁଲକିନା ବାଡେଇ ହେଇଗଲା ଆଉ। ହଟାତ ଗୁଣ୍ଡ ହେଲା ପରେ, ଆମ ହଟା ଡରିଗଲୁ ପୁରା କଣ ହେଲା କଣ ହେଲା ଦେଖିବା ବେଳକୁ ପାହାଡ ଏମିତି ପୁରା ଗୁଣ୍ଡ ଆଉ।
ଆଉ ଖିଆପିଆ ସବୁ ସରିଲାଣି?
ହୁଁ। ପିଲା ବେଳ ସ୍ମୃତି ଗୋଟେ କହ ତମର ଯୋଉ ଇଏ ହରିଆ ହଉ କଣ ହଁ ପଲା କରୁଥିଲୁ ବା ପିଲା ବେଳେ ପଲା।
କିଏ କହିଲା?
ସେ କହୁଥିଲା ମ।
ଓହୋ ପିଲାବେଳେ ଆମେ
ହୁଁ।
ଆମେ ହେଇ କେଲାନ ହୁଡ଼ାକୁ ଯିବୁ।
ହଁ ତାପରେ ସେ
ତାପରେ ଯାଇକିନା, ଏଠି କାଠ ଫାଠ ହାଣି ହୁଣାଇନା ଯେତେ ସବୁ ମାନ। ମାନେ ଯାହା ବାର ଯାହା ପରେ ସବୁ କାଠ ଥିବ।
ହୁଁ।
ସବୁ ହାଣିକିନା ଆସିବୁ ଆଉ। ଆଣିକିନା ଆଣିଲା ପରେ ତାକୁ ପଲା କରିବୁ, ଇଆଡୁ ସିଆଡୁ ମାନେ ଯେତେ ସବୁ ମାନେ ଜେଡେଟା ହେଇପାରିଲା ପଲାଟା ଆଉ।
ହଁ।
ତା ପରେ। ଦିନ ସାରା ଖାଇବୁନି ପିଇବୁନି ସେଇ ପଲା ଭିତରେ ସୋ ସୋଇବୁ ଆସିକି।
ହଁ ଆରେ ପୁନିଆ ଖର ପରେ ପୁନିଆ ବି ଆସ ଯୋଉ ସରି ଆସେ ଏଇ ଯୋଉ ଇଆରୁ ସେହି ସାଇରୁ।
ହଁ।
ଠିକ ଅଛି ତମ କହ ତଳେ ବୁଲେ।
ଆଉ। ଆମେ ବି ଯାଉ ବୁଲିୁ ସେଏ ବି ଆସେ।
ଆଉ ଆର ପିଲା ଟା ମ ଯୋଉଟା ଆସେ ପରା କଣ ଗୋଟେ ଅଲଗା କାମ କରୁଥିଲା ପୋଲା ଭିତରେ ଯେ ତାଙ୍କ ପୁଅ ଆସିଲା ହେରି।
ଏ କଥା କି କହିଲା?
ଏ ତୁ ତ କହୁଥିଲୁ।
ହଁ ହଁ ଏଇଟା ସେ ଆସ ତାଙ୍କ ପୁଅ ସେ କଟାଟ ଥିଲା ଏଠ ତୁ ଆସିଥିଲା ବଡ ପଡାଟେ କହିଥିଲୁ। କାମ ଲାଗିଛି ଆଉ। ତାଙ୍କ ପୁଅ ହେଁ ହେଁ ଏଇ ା ଡାକିଲା ଶୁଣିଲାନି ତିିନି ଥର ଡାକିଲା ବୋଧେ କଣ ଶୁଣିଲାନି। ତାପରେ ପଟାଟା ପକେଇଲା ଡାଲଉକିନା ମୁଣ୍ଡରେ ପିଲ ଆ
ତା ମୁଣ୍ଡ କଣା ହେଇଗଲା।
ମ ପୁଣି ଟା ଫୁଲିଗଲା ଫାଟି ଯିବା କଥା ହେଲେ, ଫୁଲିଗଲା କି ମୁଣ୍ଡ ଟା ବଡ ପଟାଟା ନା ପୁଣି ଛୋଟିଆ ବେଳ ତାର ପୁଣି ବୁଦ୍ଧି ମାନେ ଛୋଟ ବେଳ ତାର କଳିଆ ମୁଣ୍ଡ ତାହେଲେ ପୁଣି ବଡ ପଟାଟା
ତ ପରା ପିଲାବେଳେ ବୁଲି ବୁଲି ଖାଲି ଶିକାର କର ସେତେଳେ
ଶିକାର ଆଉ କଣ ହେଇଥିଲ ବୋଧି ଯଧି ନଥିଲା ବୋଲି ଶିକାର କରୁଥିଲ ନା
ଆଉ ଏଇ ଯୋଉ ପିଲାଟା ସେ ପରା ଶିକାରୀ ଗୋଟେ ଥିଲା।
ହଁ ସେପ ପଥର ମାରିକି ଚଢେଇବାଙ୍କୁ ମାରିଦି ଆଉ।
ଆପୁଆପଆରେ ଧରିବୁ ଗା ହାତରେ
ତାପ ହାତ ଧରି ପୁଏ ପଥର ମାରକି ପଥର ମାରିକି ଚଢେଇ ମାନଙ୍କୁ ଗୋଳେଇ ଦିଏ ତାଙ୍କୁ ଖାଇଲା କରିଦିଏ
ବିଅର ବି ସେ ଅଧିକା । ।
ସେତେଳେ ବିୟର ବ ସେ ଜନ୍ମ ହେଇନଥିଲା ତା ନା ଆଜ୍ଞା ଧର ଟାଣ ଧରନି
ଆରେ ଆଉ ଆଉ କଣ କହ ପିଲା ଵେଳ ସ୍ମୃତି କଣ ଭଲ ଭଲ ଘଟଣା ହେଇଛି କହ।
ଭଲ ଭଲ ଘଟଣା
ହୁଁ।
ଭଲ ଭଲ ଘଟଣା ଆଉ କଣ କିଛି ନାହିଁ। ମୁଁ ଥରେ ତାକୁ ଏଇ ପିଲାକୁ ମ ବେଙ୍ଗ ଥିଲା କୁଅ ଭିତରେ
ହୁଁ।
ତାପରେ ମୁଁ ଭାବିଲି ତାକୁ ଏଠି ପେଲିଦେବି କୁଅକୁ ଆଉ
ହୁଁ ହୁଁ
ତାକୁ ଏଠୁ ଏଇ କୁଅକୁ ପେଲିଦେଲି-
ତାପରେ
ତାପରେ କଣ ଆଉ କୂଅକୁ ଯେମିତି ପେଲି ଦେଲି ସେ ଯାଇକି କୂଅରେ ଯାଇକି ପଇଲା ତା ଆଣ୍ଠୁ ଟା ସେଠୁ ଛିଡିଗଲା ଆଣ୍ଠା ଏମତି ଛିଡିଗଲା ତାର ମୁଁ ଡରି ଘରୁକୁ ପଳେଇଲି ସେ ସେଠୁ ମେଡିକାଲ ଗଲା ଆଉ।
ହଁ ତା ସାଙ୍ଗ ମେଡିକାଲ ନେଇ ଗଲେ
ପଛରେ ତା ଵାପା ଗରା ପାଟି
ହଁ ପାାଟିତ କଲେ ତାପରେ ସେମାନେ ସେଠୁ ଶପଥ ନେଲେ ଏଠୁ ଆଉ
ଦି ଭାଇ ଯାକ ଶପଥ ନେଲା ଆଉ।
ଶପଥ ନେଲେ ଯେ ମୋ ସହିତ କିଏ ସାଙ୍ଗ ହେବେନି ଆଉ।
ହୁଁ ହୁ
ମାନେ ଅମକେଇ ଅମକେହି ଅମକେହି ଅମକେହି ହେଇକି ଶପଥ ନେଲେ।
ଆରେ
ଯେ ଆମ ସହିତ ସାଙ୍ଗ ହେବେନି ଆଉ ମୋ ସହିତ ସାଙ୍ଗ ହେବେନି ଆଉ। ତା ପରେ ତ ତାଙ୍କର ବହି ଗୁଣ୍ଡ କରିଦେଲେ ସେମାନେ ତାଙ୍କର ଯାହା କରିବା କଲେ ସେଠୁ ମସ୍ତ ଇଏ ନାହିଁ କଥାବାର୍ତ୍ତା କିଛି ନାହିଁ ତାପରେ ସେଠୁ ମୁଁ ପଛେଇ ଆଣିଲି ଯେ ଏମାନେ ମୋ ସହିତ ଏଇ କାରଣ ଯୋଗୁ ମୋ ସହିତ କଥା ହଉନାହାନ୍ତି ଆଉ।
ଆ ତା ଵାପା ସୁଵୁଦିନ ପାଟିକଲା ସେଇଠୁ
ହଁ ତା ବାପା ତ ମତେ ପୁରା ମା, ଭଉଣୀ ଏକ କରିଦେଲେ
ଏ କଲଟା ଏଇନା ପଳାନ୍ତା ତାକତିକି ଆଉ କଣ କଥା କଲଟା ତାକତି ପଳାନ୍ତା ଆଉ
ଏଇ ତାତେ ମୁଁ କହି ତାତେ ମୁଁ କହିଛି ପା ହଁ।
ଆରେ ଅମୁକ ଅମୁକ ପିଲାଟା ଆଉ ଆରେ ଆମେ ତ ସବୁ କରୁଛୁ ଅମୁକ ପିଲାଟ ଆଉ ଏ ଆପ ଟା ଇଉଯୁ କରୁନୁ କି?
କୁହ କିଏ
ଆରଟାମ ଏନ୍ଦ ।
ସେ କି ସେ ଟାଉଟିଆଡା ହେରା କିଛି ତାର ବୁଦ୍ଧି ସୁୁଦ୍ଧି କି ନାହିଁ ।
ଯୋଉରା
କି ହଁ ହଁ ହଁ ଏଟା
ହୁଁ।
କିଣିଲଟ ତା ତାଙ୍କର ଏଟା ତାର ନୁହଁ ପରା ତା ପର୍ସନାଲ ନୁହଁଟା ।
ମ ନୂଆ କରି ।
ସେଇଥିପାଇଁ ସେ ମୋବାଇଲ ଟା ଚଲେଇ ପାରୁନି।
ସେ ସେଇ ଦୁକାନରୁ ଆଣି ଯୋଉଠୁ ଆମେ ଆଣିଥିଲୁ ଯୋଉଟା ପୁଣା ମଡେଲ ଯୋଉ ନୂଆ
ସେଇରା
ହୁଁ।
କଣ ମୋବାଇଲ ନାଁ ଟା?
ରେଡ଼ମି ୱାଇ ଇଲେଭେନ।
ସେଇଟା
କୋଉଟଥିଲା ତ?
କେତେ ହଜାର ଟଙ୍କା ବାର
ବାର ହଁ ବାର ବାର ପନ୍ଦର ଏବେ ପନ୍ଦର।
ଅନ୍ଦର।
ହୁଁ।
ଦେଖିବା ପାଇଁ ମୋବାଇଲଟା କିୁ ପୁଣି ଆଉ ଜଣ ବି ଆଣିଚିରେ କୋଡିଏ ହଜାର ଟଙ୍କା ଦେଇକି ଅପୋର।
କିଏ?
ହଁ କିଏ ତ କହିହବନି ଆଉ
ଦୁରୁପଡା ଯାଇଥିଲା ସେଦିନ ଆମ ସହିତ କି?
ନା ସେ ନୁହୁଁ ତୁ ଚିହ୍ନି ପାରିବୁନି।
ଓହୋ।
କେ ଜାଣିବୁ? ଆଉ ହେ ପିଲାଟାକୁ କଲ୍ କରୁଥୁଲେ ପିଲାଟା କାଇଁ ଆାଉନି ତ।
ବି କହିଲା।
ଦଶ ମିନଟି ଛାଡିକି ଆଇବ?
ହୁଁ।
ଦଶ ମିନଟି ଛାଡ଼ିିକି ଆଇଲାବେଳା କିଛି ନଥିବ।
ଆ ଟାକ୍ଟର ଆବାଜଟା ବି ହୋଉନି ତ।
ଗୁରୁ ଗୁରୁ ହୋଉଚି ଗୁରୁ ହୋଉନି ଆଉ।
ହଁ ହଁ। ଆଉ କଁ କହୁଚୁ?
ଆଉ ଆଉ କଣ କହ?
ତୁମ ଆଡେ ଭୂତ ଅଛି ଭୂତ?
ଭୂତ ଆମ ଆଡେ ପ୍ରବଳ। ଲୋକ ହେତଳେ ବ ଏବେ ନାହିଁ ତ କିନ୍ତୁ ହେ ସେତେବେଳେ ଲୋକ ଘରୁ ବାହାରି ପାରୁନଥିଲେ ଭୂତ ଭୂତ ଖାଲି ସବୁବେଳେ ଏପଟେ ଗଲେ ଭୂତ ହେପଟେ ଗଲେ ଭୂତ ଖାଲି କଥା ହୁଏ।
ତୁ ପରା ଛୋଟିଆ ବେଳେ କହୁଥୁଲୁ ତତେ କାଳେ କୁଆଡେ ହାଡ କଙ୍କାଳଟେ ଥରେ ବୁଲେଇ ଦେଇ ମାନେ ଦେ-ଦେଖିଥିଲା ଦୌଡିକି ପଳିଆଇଲୁ ତୁ?
ହଁ ମନେ ଅଛି ଏବେ ଆଉ ଏତେ ଭଲସେ ମନେ ପଡୁନି କିନ୍ତୁ ସେମିତିଆ ଘଟଣା କଣଟେ ଘଟିଥିଲା ଆମଠେ ଆଉ।
ଦେଖ ତୁ ଟିଭି ଦେଖି ଯାଇଥିଲୁ ହେଲା। ତାପରେ ତୁ ଯେତେତେଳେ ଆଇଲୁ ଏଇପଟେ ତତେ ମାନେ ତାଙ୍କ ଘର ପଟେ ତତେ ଅନେଇଥିଲା ହରଦଳା ଆଡେ ତା ନାଇଲା ନାଇଲା ଆଖି ତୁ ତ ମତେ କୋହୁଥୁଲୁ ଏଟା ସତକ ଏରା ପେନ୍ଦକଥା ନା ସତକଥା କହିଲୁ ଟିକେ ମତେ ଆଗ?
ଆ ନାବେ ସତ କଥା କୁହ ସତଟା ହିଁ ଏମତିଆ ଘଟଣାଟା ଘଟିଚି ମୋ କରି ପିଲାବେଳେ ଏ ନାବେ ସତ ସତିକା ଏରା ଟିଭି ଆମର ହେତଳେ କାର ନଥିଲା ପରା ସେତଳେ ଖାଲି ଏଇ ଯୋଉ ପିଏରେ ଯୋଉଟା ତାଙ୍କର ଟିଭି ଥିଲା ଆଉ ହେଟା ଆଉ ଜଣଙ୍କ ହଟି ଟିଭି ଥିଲା ଦେଖୁଥିଲୁ ଟିଭି ଏଠୁ ଟିଭିରେ କା କାହାର କେତ ହେମିତି କଣ ଟିଭି ଥାଏ ଯେ ଏରା ସବୁ ରାମାୟଣ ଫାମାୟଣ ଦେଖନ୍ତି ସବୁ ବାହାରେ ଆଣିକି ବେଳେବେଳେ ଏଟା ତାଙ୍କ ଘରେ ଟିଭି ଦେଖି ଯାଇଥିଲୁ ଯେ ଏଟା କଁ ଗୋଟେ ସିରିଏଲ ଫିରିଏଲ ପୁରୁଣା ଦୋଉଥୁଲା ଆଉ ଦେଖି ଦେଖି ଦେଖି ଦେଖି ତାପରେ ରାତି ନଅଟା ଯେମତି ହେଲା ଆସିଲୁ ହେଠୁ ଆଉ ଘର ପୁରା ହେତଳେ ଶୀତ ଦିନ ଏଟା ତାପରେ ଏଟା କୋଉ ବାଧିଆ ଘର ଏ ସରି ଏ ଘରଟା ନଥିଲା ତାଙ୍କର?
ହଁ।
ଯାହାର ଅଟ ଅଛି ମ?
ହଁ ହଁ।
ତାଙ୍କର ଯୋଉ ଘରଟା ପୁରାପୁରୀ ବନାହେଇଚି ସେ ଗୋଟେ ଏଇ ବାରିଟା ଯାକ ପୁରାପୁରୀ ଥିଲା ହରଡ଼ ବାରି ଥିଲା। ପୁରା ନଟି ଯାଗାଟା ପୁରା ସେଇଠି ସେଇଠୁ ତାଙ୍କ ଘର ପା-ବା-ବା-ତାଙ୍କ ଘର କଡ ଯୋଉ ଆଙ୍କ ଘର ଯୋଉ ବା ବାରେ ଯାହାର ପଡିବ ମ।
ହଁ ହଁ।
ତାଙ୍କ ଘର ଟାଟି ଫାଟିଟା ସବୁି ଦିଆ ତମ ଘର ଟାଟି ଥିଲା। ଏ ଟାଟି ପାଖରେ ଏ କଣ ଧଳା ହେଇ ପୁ ଧଳାଟେହେଇକି ପୁରା ବସିଛି ଆଉ ବର୍ଷା ମାନେ ଆକାଟା ପରେ ପୁରା ପୁରା ମଣିଷ ଭଳିଆ କ ଲାଗୁନି କିନ୍ତୁ ପ୍ରାୟ ବସିଲା ଭଳିଆ ଲାଗିଲା ମୋତେ। ମୁଁ ହେଠୁ ଅନେଇ ଅନେଇ ଏଟା ପରା ମୁ ଅ ଅନ୍ୟମାନେ ଧୀରେ ଧୀରେ ଧୀରେ ହେଠୁ ତାକୁ ଅନେଇ ଅନେଇ ମାନେ ଆଉ ରାସ୍ତା ଟା ଅନେଇନି। ଡରଲାଗିବା ବୋଲିି ସେ ତା ଆଡ଼େ ଅନଇବନି ଧୀରେ ଧୀରେ ଧରେ ପଛୁଆ ପଛୁଆ ପଛୁଆ ଚାଲୁଛି ଆଉ। ହେଠୁଁ ଅନେକ ଦେଲା ଭଳିଆ ଏମତି ଲାଗିଲା ଯେ ମାନେ ଡି ପୁରା ଅତି ଅନୁଛି ଲାଗୁନି କିନ୍ତୁ ଅନେଇ ଦେଲାଭଳିଆ ଲାଗିଲା ମୋତେ। ଆଖିରେ ନାଲ ନାଲ ହେଇଗଲା ରାଗିକି ଧାଇଁକି ପୁରା ଇଆଡେପଳେଇଯିବା ଘର ଆଡେ ଚିଲେଇ ଚିଲେଇ ଧଇଁ ସଇଁ ଧଇଁ ସଇଁ ଘରେ ପହଞ୍ଚିଲି। ମୋ ବୋଉ କହିଲା କଣ ଏମିତି ଧଇଁ ସଇଁ ଅସୁ ମୁଁ କହିଲି ଇତି ଇତି ହେଇଛି ଆଉ। ସେ ଟ ବିଶ୍ୱାସ କଲେନି ଦସଲା କାଟିଲା ଗୋଟେ କଲ୍